ହଁ ହାଲୋ କିଏ କହୁଥିଲେ? ଜୟଜଗନ୍ନାଥ, କିଏ କହୁଚନ୍ତି?
ଆପଣ କୋରିଆ ଆପଣ କୋରିଆ ଆପରେ ସେ-ବା ଅଛନ୍ତି ତ?
ହଁ ହଁ ମୁଁ ସେଇ ଆପସରେ ଅଛି ସଦସ୍ୟ ବର୍ତ୍ତମାନ।
ମୁଁ ମାନସ କହୁଚି ପୁରୀରୁ ମାନସ କହୁଚି।
ମୁଁ ବି ପୁରୀ ଆ
ମୁଁ କହୁଥିଲି ଖଡିପଦା ନାଁ ଶୁଣିଚ କେବେ?
ନା।
ମଙ୍ଗଳାହାଟ ବ୍ରିଜ୍ ଖଡ଼ିପଦା।
ଆଜ୍ଞା ଆଜ୍ଞା।
ହଁ ସେଇ ଜାଗାରୁ ମୁଁ କହୁଥିଲି ଆମ ଘର ହଉଚି ମଙ୍ଗଳାହାଟ ବ୍ରିଜ ପାଖାପାଖି।
ଆଜ୍ଞା ଆଜ୍ଞା। ଆମ ଘ ଆମ ମୁଁ ମୁଁ ପୁରୀରେ ରହୁଚି ଆମ ଘର ହଉଚି କୁଞ୍ଜମଠ ଆଉ ହୁଁ ଆମର ପୋଷ୍ଟ ହଉଚି କୁରୁଜଙ୍ଗ। ଥାନ କୋଣାର୍କ। ଜିଲ୍ଲା ପୁରୀ ଆଜ୍ଞା ଯେହେତୁ ମୁଁ ପୁରୀରେ କାମ କରୁଚି ସେଥିପାଇଁ ମୁଁ ପୁରୀ କହିଦେ ଆପଣଙ୍କ ଘର କୋଉଠି? ଆପଣ ସେଇ ମଙ୍ଗଳାହାଟ ଆପଣଙ୍କ ଘର।
ହଁ ଆମ ଘର ମଙ୍ଗଳାହାଟ ଖଡିପଦା ପୋଷ୍ଟ ସେଇଠି ଆମେ ରହୁଚୁ କିନ୍ତୁ ବର୍ତ୍ତ ର୍ତ୍ତମାନ ମୁଁ ଆସିଚି ଗୋଟେ ଜାଗାରେ କାମ କରୁଛି ବୋଲି ସେଠିକୁ ମୁଁ ଆସିଛି, ଆଉ କଣ କୁହ?
ଆଉ ଆପଣ ଆପଣଙ୍କ ଘରେ କିଏ କିଏ ଅଛନ୍ତି?
ଆମ ଘରେ ଅଛନ୍ତି ମୋ ସ୍ଵାମୀ ମୋ ପୁଅ ଝିଅ ମୋ ଶାଶୁ।
ଆଜ୍ଞା ଆପଣଙ୍କ ସ୍ଵାମୀ କଣ କରନ୍ତି?
ଘରେ ସମସ୍ତେ କାମ କରୁଚନ୍ତି ଆଉ।
ଆଜ୍ଞା ଆଜ୍ଞା ଆମ ଘରେ ମୋ ବାପା ମା ଭାଇ ଭଉଣୀ ସବୁ ଅଛନ୍ତି ଆଉ, ଆପଣ ଦି ଆଜ୍ଞା ଆଜ୍ଞା ଆପଣଙ୍କ ଘରେ ସେମିତି ଭଲ ଅଛନ୍ତି?
ହଁ ଆମ ଘରେ ବି ସମସ୍ତେ ଭଲ ଅଛନ୍ତି।
ଆପଣ ଆଜି ଦିଦି ଖାଇଛନ୍ତି?
ହଁ ଖାଇଚୁ ମୁଁ ଆଜି ଯୋଉଠି ମୁଁ କାମ କରୁଚି ସେଇଠି ଖାଇଚି। ଭାତ ସହିତ ଆଁ ଭାତ ସହିତ ମାଛ ଛିଞ୍ଚଡା।
ମାଛ ଛିଞ୍ଚେଡା ମୁଁ ମାଛ ସହିତ ଦେଶୀ କୁକୁଡ଼ା। ଭାତ ସହ ଦେଶୀ କୁକୁଡା, ଆପଣ ଦେଶୀ କୁକୁଡା ଖାଇଛନ୍ତି? ଆପଣ ଦିଦି ଦେଶୀ କୁକୁଡା ଖାଇଛନ୍ତି?
ମୁଁ ଆମ ସ ସାହିରେ ଦେଶୀ କୁକୁଡ଼ା ଫାର୍ମ ଅଛି।
ଆଜ୍ଞା ଆଜ୍ଞା।
ଅତି ବେଶୀ ହେଲେ ଶହେ ଟଙ୍କା ଦୁଇଶହ ଟଙ୍କା ଭିତରେ ମିଳିଯାଉଛି ଗୋ
ଏତେ କମ ରେ କଣ ଦେଖ
ଆମର ନିଜର ଚାଷ ହଉଛି ପା। ସେଥିପାଇଁମତି ତମର ବି ଯଦି କେତେବେଳେ ଦର ଦରକାର ହବ ଆମକୁ କହିବ।
ନିହାତି ନିହାତି ଯେହେତୁ ଆମ ଆପଣଙ୍କ ସହିତ ଗୋଟେ ବନ୍ଧୁତା ସ୍ଥାପନ କ ହେଲା ନିହାତି ଆପଣଙ୍କ ସହିତ ଆମେ ଯୋଗାଯୋଗ କରିବୁ।
ତାକୁ ନିବିଡ଼ ଭାବରେ ଚେଷ୍ଟା କରିବି ଏଇଟାକୁ ରଖିବା ପାଇଁ।
ଆଜ୍ଞା ଆଜ୍ଞା ଆପଣଙ୍କର ଏହି ଆପଣଙ୍କ ସ୍ଵାମୀ କଣ କରନ୍ତି?
ମୋ ସ୍ୱାମୀ ଗୋଟେ କମ୍ପାନୀରେ କାମ କରୁଛନ୍ତି।
କୌଣସି କଉ କମ୍ପାନୀ?
ଏଇ ଯୋଉ ପାଣି ବୋଲି ଉଠାଉଠି ଏଠି ପକା ପକି ଗାଡିରେ ସବୁ ଲଦିବା ବାହାର କରିବା ଏଇ କାମ ଆଉ।
ଓ ଆପଣ କଣ କରନ୍ତି ଦିଦି?
ମୁଁ ଗୋଟେ ହୋଟେଲ ରେ ଆସିଛି କାମ କରିବାକୁ।
ଆପଣ ହୋଟେଲ ରେ କାମ କରୁଛନ୍ତି ଆପଣ ତ ବିଭିନ୍ନ ପ୍ରକାର ଖାଦ୍ୟ ଖାାଉଥିବେ? ଆଉ ବିଭିନ୍ନ ପ୍ରକାର ଲୋକଙ୍କ ସହିତ ମିଶୁଥିବେ।
ହଁ ନିଶ୍ଚିନ୍ତ ଏହି ଜିନିଷଟି ବହୁତ ଭଲ ଭାବରେ ଆମର ଏଠି ଏଠ ହେଉଛି ବହୁତ ସାଙ୍ଗମାନେ ଅଛନ୍ତି ଆମ ମୋ ସାଙ୍ଗରେ ମିଶିକି ଯେଉଁମାନେ ସବୁ କାମ କରୁଛନ୍ତି। ଏମିତି ଆଉ ଆମେ ରହୁଛୁ ସମୁଦ୍ର କୂଳ ପାଖାପାଖି।
ଆଉ ଆପଣଙ୍କ ହୋଟେଲରେ କଣ ରୋଷେଇ ହୁଏ?
ଆମ ହୋଟେଲ ରେ ସାଧା ହଉଛି ଆଇଁଷ ବି ହଉଛି। ଆମ ହୋଟେଲରେ ହଁ ସାଧା ହୁଏ ଆମିଷ ବି ହୁଏ।
ହଁ ତାହା ଆପଣଙ୍କ ସେଠି କଣ ଖାଇବା ଭଲ ରହେ?
ଆମର ଏଠି ଭାତ ଡାଲମା ଛତୁ ମଟର ଛତୁ ବେସର।
ଆଜ୍ଞା ଛତୁ ବେଶର ଛତୁ ବେଶର କେମିତି ହୁଏ?
ଛତୁ ବେସର କେମିତି ହୁଏ?
ଆଜ୍ଞା ଏଇଟା କୋଉ ଛତୁରୁ ହୁଏ ଜାଣିଛନ୍ତି?
ସେ ଛତୁ ଆମେ ତ ଆମର କିଣା ହେଇକି ଆସୁଛି। ତ ସେ ଯୋଉଠି ଫଳୁଛି ସେ ଜାଗା ମୁଁ ଅବଶ୍ୟ ମୁଁ ଦେଖିଥିବି କିନ୍ତୁ ମୋର ଧ୍ୟାନରେ ନାହିଁ।
ମୁଁ ଜାଣି ମୁଁ ଯେହେତୁ କିଛି ଜାଣିଚି ଛତୁ ବେଶର ଟା ପାଳ ଛତୁରେ ତିଆରି ହୁଏ ଠିକ ଅଛି ଆଉ ପାଳ ଛତୁ ଆପଣ ଜାଣିଛନ୍ତି ତ?
ହଁ ହଁ ପାଳ ଛତୁ ଯୋଉ ପାଳରେ ହୁଏ ପାଳମାନେ ଛତୁ ପାଳ ଯୋଉ ଘର ଛାତ ପକେଇଲା ବେଳକୁ ଯୋଉ ପାଳ।
ଆଜ୍ଞା ଆଜ୍ଞା ଆଜ୍ଞା ସେ ପାଳ ଛତୁରେ ପାଳଛତୁରେ ତିଆରି ହୁଏ ଆଉ ଯେହେତୁ ବେସର ଧର ମାନେ ସୋରିଷ ବଟା। ସେସୋରିଷ ବ ସୋରିଷ ବଟା ରସୁଣ ଅ ଅଦା ରସୁଣ ଏଇ ଆମ୍ବୁଲ ସହିତ ସେଟା ବନିଆଯାଏ ଏଟା କିଛି ଶୁଣିଚି ମୁଁ। ଯେହେତୁ ମୁଁ ହୋଟେଲରେ ଖାଏ ଖାଇବାକୁ ଯାଏ ସେଠି ପଚରା ପଚୁରି
ଓହୋ ଆଉ ତମ ବୟସ କେତେ ହବ?
ମୋ ବୟସ ବୟସତ କୁଆ କହିବା କଥା ନୁହେଁ ଏତ ଆଟ୍ ବୟସ କହିବା କଥା ନୁହେଁ ହଁ ମୁଁ କହିଦଉଚି ଆପଣଙ୍କୁ ମୋ ବୟସ ଛବିଶି ବର୍ଷ।
ଅଁହଁ ତାହେଲେ ବହୁତ୍ ଛୋଟ ପିଲାଟେ ତମେ ବହୁତ୍ ଛୋଟ ପିଲାଟେ ଆସିକି ବହୁତ୍ କଷ୍ଟ କରୁଚ ଆଉ।
ଆଜ୍ଞା।
କେଉଁଠି ଗୋଟେ କାମ କରୁଚ ବୋଧେ?
ଆଉ ଗୋଟେ ଆପଣ ଆପଣଙ୍କର ସରିଲାଣି କାମ ସରିନି?
ନା ମୋ କାମ ସରିନି ଅଛି ଆଉ।
ଆଜ୍ଞା ଆଜ୍ଞା।
ଉଁଉ ବସିଥିଲି ସେମିତି ତମ କଲ୍ଟା ଆସିବାରୁ ମୁଁ କହିଲି ଟିକେ ଉଠେଇକି କଥା ହେଇଯିବା। ସାନ ଭାଇ ଭଳିଆ ପିଲାଟେ।
ଆଜ୍ଞା ବହୁତ୍ ଭଲ ଲାଗିଲା ଆପଣଙ୍କ ସହିତ କଥା ହେଇକି। ଆପଣ ଖୁସିରେ ରୁହନ୍ତୁ। ଆପଣ ଫ୍ୟାମିଲି ଆପଣ ପରିବାର ଖୁସିରେ ରୁହନ୍ତୁ। ଠିକ୍ ଅଛି। ଆପଣକୁ ପିଲା ଛୁଆ ସମସ୍ତେ ଖୁସିରେ ରୁହନ୍ତୁ।
ଯାହାହଉ ଧନ୍ୟବାଦ ଯା ତମସହିତ କଥା ହେଇକି ମତେ ବହୁତ୍ ଭଲ ଲାଗିଲା।
ଆଜ୍ଞା।
ତମେ ଚାହିଁଲେ ସବୁଦିନବି କଲ୍ କରିକି ସବୁଦିନ ମତେ ଫୋନ୍ କରିକିବି କଥା ହେଇପାରିବ କିଛି କଥା ନାହିଁ।
ନାଇଁ ଏଇଟା ହଉଚି ଏଇଟା ଏଇଟା ହତୁ ଆମର ଅଫିସିଆଲି କଲ୍ ଠିକ୍ ଅଛି
ହୁଁ।
ଯେହେତୁ ଅଫିସିଆଲି କଲ୍ ଆପଣ ନିଶ୍ଚି ଯେହେତୁ ଯୋଉଠି ନେଟ୍ ଠିକ୍ ଠାକ୍ ଚାଲୁଥିବ ଆପଣ ସେଇଠିକି ଆସିଲେ ଆମ୍ଭେ ଆପଣଙ୍କୁ ମେସେଜ୍ ଆପଣଙ୍କୁ ମେସେଜ୍ କରିବୁ ସେଇଟା ଦେଖିବା ବା ତା ଦବୁ ଆପଣଙ୍କୁ ଆପଣ କଲ୍ ରିସିଭ୍ କରିବେ ଉଠେଇିବା ପାଇଁ।
ଠିକ୍ ଅଛି ଠିକ୍ ଅଛି ଠିକ୍ ଅଛି।
ଓହୋ।
ଆଉ କିଛି ସମୟ କଥା ହୁଅନ୍ତୁ ଆପଣଙ୍କ କଥା ଭଲ ଲାଗିଲା ମତେ ଶୁଣିକି?
ହଁ ହଁ ଆଉ ଆପଣଙ୍କ ସେଠି ଆଉ କଣ ଖାଇବା ତିଆରି ହୁଏ?
ଆମର ସେଠି ପାଇବା ତମେ ଯଦି କେବେ ଚାହିଁବ ଅଁ ଆମିଷରେ ମିଳୁଚି ମଟନ୍ ଚିକେନ୍ ଚିକେନ୍ କଷା ଚିଙ୍ଗୁଡ଼ି। କୁକୁଡ଼ା ଆ ଦେଶୀ କୁକୁଡ଼ା ତାସହିତ ପୁଣି ବଣୁଆ ଙ୍କୁ
ଆପଣ ଆପଣ କଣ ହେଲା ଆପଣ ସେଠି ଖାଇବାକୁ ଦିଅଛନ୍ତିି ଦିଅ ଦିଅନ୍ତି ଖାଦ୍ୟ।
ହଁ ମୁଁ ସେଠି ଏଠି ଖାଇବା ପାଇଁ ବି ଦିଏ ଯେଉଁମାନେ ସବୁ ଆସନ୍ତି ଆମର ଏଠିକୁ ଖାଇବା ପାଇଁ। ସେମାନେ ବି କୁହନ୍ତି ବହୁତ ଭଲ। ମୁଁ ଏଠି ବାସନ ମଜାମଜି କାମ କରେ ଆଉ।
ହଁ ହଁ ଆପଣ ଦିନକୁ କେତେ ବାସନ ମାଜନ୍ତି?
ହଁ ଏମିତି ଯେତେ ଲୋକ ଆସନ୍ତି ଲୋକ ହିସାବରେ ଲୋକ ଯଦି ବେଳେ ବେଳେ ଦଶ ପନ୍ଦର ଜଣ ମାତ୍ର ଆସନ୍ତି ତ ସେଇ ହିସାବରେ। ରେ ବାସନ ବି ଅଳ୍ପ ହୁଏ ଯଦି ଅଧିକ ଲୋକ ଆସନ୍ତି।
ଆଜ୍ଞା।
ଅଧିକ ବାସନ ହୁଏ। ସେଇଭଳିଆ ଆଉ। ଆଉ ତମେ କେବେ ଫ୍ରି ପାଇଲେ ପୁରୀରେ ରହୁଛ ପୁରୀରେ ଆସିକି ଦେଖା କରିବ।
ଆପଣଙ୍କ ନିହାତି ମୁଁ ଆପଣଙ୍କ ହୋଟେଲକୁ ଯିବି। ସେଠି ଗୋଟେ ମଧ୍ୟାହ୍ନ ଭୋଜନ ଗ୍ରହଣ କରିବି ଠିକ ଅଛି।
ନିଶ୍ଚିନ୍ତ ମୁଁ ବି ତମକୁ ସ୍ଵାଗତ କରିବି ଆସିଲେ।
ଆଜ୍ଞା ଆଜ୍ଞା।
ଆଉ କଣ କୁହ ହଁ କୁହ?
ଆପଣ ଆଉ କଣ ହେଲା କାମ ଜଣେ ଜାଣିଛନ୍ତି ରୋଷେଇ ରୋଷେଇ ଜାଣିଛନ୍ତି ଆପଣ?
ହଁ ମୁଁ ଘରେ ତ ସବୁବେଳେ ରୋଷେଇ ମୁଁ ହିଁ କରେ।
ଆପଣ ଯେହେତୁ ଗୃହଣୀ ଆପଣ ବିଭିନ୍ନ ପ୍ରକାର ପିଠା ଜା ତୀୟ ଖାଦ୍ୟ ଆପଣ ଜଣା ଥିବ?
ନିଶ୍ଚିନ୍ତ ଚକୁଳି ଚିତଉ ଇଟିଲି ମଣ୍ଡା ଆଁ ସୁଜି ମଣ୍ଡା କାକେରା ଭଜା ମଣ୍ଡା ଆ ତାପରେ ଇଡଲି ପିଠା ଚକୁଳି ପୋଡ଼ୋ ପିଠା। ବହୁତ ପ୍ରକାର ପିଠା ଅଛି ଯାହାକି ମତେ ନିଜେ ବି ବନେଇ ଆସେ।
ମୁଁ ଶୁଣିଛି ଆ ହେଲା ରଜରେ ପୋଡ଼ ପି ଠାଟା ବହୁତ ପ୍ରସିଦ୍ଧ ଖାଦ୍ୟ।
ହଁ ଆମ ରଜରେ ତ ପୋଡ ପିଠାଟା ହିଁ ବହୁତ ପ୍ରସିଦ୍ଧ।
ଆଜ୍ଞା।
ସେଇଟା ବଢିଆ ଲାଗେ ବନେଇ ସାରିଲା ପରେ
ହଁ। ଆପଣ ପୋଡ଼ପିଠା କେମିତି ହୁଏ କହିପାରିବେ? ହ୍ୟାଲୋ। ହ୍ୟାଲୋ ଆ ଆପଣ ପୋଡ଼ପିଠା କେମିତି ହୁଏ ଆପଣ ତା ପ୍ରଣାଳୀ ଜାଣିଛନ୍ତି?
ପୋଡ଼ ପିଠାଟା ବନାହୁଏ ମୁଁ ବନାଏ ମୁଁ ବନାଏ ଯେମିତି ସେମିତି କହୁଛି। ମୁ ବନାଏ ବିରି ଚାଉଳରେ। ବିରି ଚାଉଳ ରେ ମୁଁ ବନାଏ ବିରି ଚାଉଳ ରାତିରୁ ଭିଜେଇ ଦିଏ। ଘଣ୍ଟେ ଦି ଘଣ୍ଟା ଭିଜେଇଲା ପରେ ତାପରେ ତାକୁ ମୁଁ ଭଲସେ ଧୁଆ ଧୁଇ କରିକି ଯୋଉଥିରେ ଆମର ମସଲା ବଟାଯାଏ। ଖାସ୍ କରିକି ମୁଁ ଶିଳରେ ହି ବାଟିବାକୁ ଭଲ ପାଏ କାହିଁକି ଶିଳରେ ବାଟିଲେ। ପିଠାଟି ବହୁତ ଭଲ ସେ ପ୍ରସ୍ତୁତ ହୁଏ। ଆଉ ଖାଇବା ପାଇଁ ବି ଭଲ ଲାଗେ ସେଥିପାଇଁ ତାକୁ ଶିଳରେ ସବୁ
ବାଟିଲା ପରେ ଆପଣ ତାକୁ କଣ କରନ୍ତି
ବାଟିଲା ପରେ ସେ ଯେଉଁ ଚୁନା ବାହାରିବ ସେଥିରେ ମାନେ ଯାହାବି ତମେ ମିଶେଇ ପାରିବ ନଡିଆ ହଉ କାଜୁ ହଉ କିସମିସ ହଉ ତା ସ ଗୁଡ ରେ ବି ବନେଇ ପାରିବ ଚିନିରେ ବି ବନେଇ ପାରିବ।
ବ ସେ ବହୁତ ସ୍ଵାଦିଷ୍ଟ ହେଇଥିବ ନିହାତି।
ହଁ ବହୁତ ମାନେ ତୁଳା ଭଳି ଲାଗେ ଖାଇବା ପାଇଁ।
ଶୁଣିଚି। କଦଳୀ ପତ୍ର ସହିତ ଏଇଟା ପୋଡା ଯାଏ
ହଉ ସେ ଗୋଟେ ପୁ ହଁ ସେଟା ପୋଡାରେ ହିଁ ବନାଯାଏ। ଯୋଉଟା କି ପୋଡପିଠା, ଆଉ ଗୋଟେ ବନଉଛନ୍ତି ଏବେ ପ୍ରେସର କୁକର ଯୋଉଟା ଆମର ଆ ଡାଲି ଫାଲି ସିଝା ହୁଏ, ସିଟି ଦିଆଯାଏ ସେଥିରେ ଜାଣିଥିବ
ଆଜ୍ଞା ଆଜ୍ଞା। ଯେହେତୁ ଆମେ ଓଡିଆ। ହଁ ଯେ ଶୁଣନ୍ତୁ, ଯେହେତୁ ଆମ ଓଡିଆ। ଆମେ ନିହାତି ଆମର ଅ ପୁରୁଣା ଖାଦ୍ୟ ଆମରେ କେମିତି ପ୍ରସ୍ତୁତ ହୁଏ ସେଟା ନିହାତି ସେଟା ଇଏ କରିବା ଦରକାର ଠିକ ଅଛି।
ହଁ ତମେ ବହୁତ ମାନେ
ଆପଣଙ୍କ ସହିତ କଥା ହେଇ ବହୁତ ଭଲ ଲାଗିଲା ଆ ଭଗବାନ ଆପ୍ ଆପଣଙ୍କୁ ମଙ୍ଗଳ ରଖନ୍ତୁ, ଆପଣଙ୍କ ସହ ପରିବାରକୁ ଖୁସିରେ ରଖନ୍ତୁ।
ବହୁତ ବହୁତ ଧନ୍ୟବାଦ।
ଆପଣ କାମରେ ଭଲରେ ରୁହନ୍ତୁ। ହଉ ମୁଁ ଏବେ ରଖୁଛି ଏ ତ ସମୟ ହେଇଗଲାଣି। ଠିକ ଅଛି, ଜୟ ଜଗନ୍ନାଥ। ଆଜ୍ଞା ଆଜ୍ଞା। ଜୟ ଜଗନ୍ନାଥ।